ହେଲୋ।
ହଁ ଶୁଭମ ଭାଇ ଭଲ ଅଛନ୍ତି?
ହଁ ଭଲ ଅଛି ଭାଇ। ତମେ କେମତି ଅଛ ଭାଇ?
ଆରେ ମୁଁ ମଧ୍ୟ ବହୁତ ବଢିଆ ଅଛି। ହଁ ମୁଁ ମତ ବହୁତ ମୁଁ ମଧ୍ୟ ବହୁତ ବଢିଆ ଅଛି ହେଲେ କଣ କ? କଣ ସବୁ ଚାଲିଛି?
ହଁ ଭାଇ ପଢ଼ାପଢ଼ି ଚାଲିଛି ତା ସହିତ ଏଵେ ପଢ଼ାପଢ଼ି ସହିତ ଇଣ୍ଟର୍ନସିପ୍ କୋର୍ସ କରିବାକୁ ମଧ୍ୟ ଆସ ମାସେ ଭୁବନେଶ୍ୱର ସିଟି ଟିସି
ହଁ ହଁ ହେଲେ ମୁଁ ତ ହଁ ହଁ ହେଲେ ଆମେ ସେଦିନ କଥା ହେଇଥିଲେ ତୁମେ କେଉଁଠି ଅଛ?
ମୁଁ ଭାଇ ବସି ରୁମରେ ଥା।
ହଁ ହଁ। ହେଲେ ଆମେ ସେଦିନ ତ କଥା ହେଇଥିଲେ ଗଣେଶ ମ-ମ-ମୂର୍ତ୍ତି କେମିତି ତିଆରି ହୁଏ? ଆଜିିକେ ତମର ସେଠି ବ ଗଣେଶର ମେଢ ତିଆରି ହୁଏ କି ନା ହୁଏ ନହିଁ?
ହଁ ଭାଇ ପୁରା ବହୁତ ଗଛିତ ସଜ୍ଜିତ ମେଢ ହି ତିଆରି ହୋଇଥାଏ ଭାଇ।
ହ ଆରେ ମେଢ ସବୁ କେମିତି କଣ ତମର
ଆର୍ଷଣ ଭାଇ ଆମର ଏପଟେ ପ୍ରାୟ ଆମ ନେ ମ୍ୟାଡ଼ାମ ସବୁ ପ୍ରାୟ ଭାଷୁ ମେଢ଼ ହୋଇଥାଏ ବାଉଁଶ ଏଇ ନର୍ମାଲ ଭାଇ ଆଜି କାଲି ତ ଦୁନିଆ ତ ଜାଣିଛ ଭାଇ ଡେକୋରେସ ସବୁ ପିଲର ମାନେ ଲୁହାରେ ହିଁ ସବୁ ଡେକ ଅପୋରେସନ୍ ହୋଇଥାଏ ମାନେ
ହଁ।
ଆଉ ଆମେ ତ ଭାଇ ଆମେ ଟିକେ ବାଂଶରେ ଟେଣ୍ଟ ପୋତିକିରି ମେଢ ବନଉ।
ହେଲେ କେମିତି କଣ ବନାଅ ବାଉଁଶ କେତେ ବାଉଁଶ ଲାଗେ କଣ ଲାଗେ କୋଉ ପ୍ରକାର ଡିଜାଇନ ତୁମେ ବନାଅ? ଆଚ୍ଛା।
ଭାଇ ଲାଗିଯାଏ ଭାଇ ଶହେ ଦେଢଶହ ମାଂଶ ଲାଗିଯାଏ କାହିଁକି ନା? ଆମେ ମେଢ଼ ସହିତ ସାହିରେ ବି ଟେଣ୍ଟ ମାରିଥାଉ ଭାଇ
ହଁ ହଁ ହେଲେ ଏ ଯୋଉ ତମେ ବାଉଂଶ ବାଉଁଶ ସବୁ ଆଣ ତାହେଲେ ହଁ ତୁମେ ଯୋଉ ସବୁ ବାଉଁଶ ନେଇ ଆସ ତାହେଲେ ସେଆ ସବୁ କେଉଁଠୁ ନେଇ ଆସ?
କାର ବାରି ପଛ ଫଟେ ବାଉଁଶ ଗଛ ଥିଲେ। ରାତିରେ ଯାଇକି ପୁଷ୍ପା ଷ୍ଟାଇଲରେ ଭାଇ ବାଉଁଶ ଚୋରଇକି ଆଣିକରି ସେ ତାକୁ ଟ୍ରାକ୍ଟରରେ ଲୋଡ କରି ଭାଇ ବାଉଁଶ ଜାଗାକୁ ଆଣିଥାଉ।
ଆରେ ରାତିରେ ତ ବାଉଁଶ ଆଣିବା ଏକ ମଜା ପୂର୍ଣ୍ଣ କାର୍ଯ୍ୟ ଭଳିଆ ଲାଗୁଥିବ।
ହଁ ଭାଇ ପୁରା ଉପଭୋଗ ପୁରା ମନୋରଞ୍ଜନ କାର୍ଯ୍ୟକ୍ର
ହଁ ହଁ ହେଲେ ତୁମକୁ କେଉଁପ
ହ୍ୟାଲୋ।
ତମ-ତମର ଗାଁ ତୁମକୁ ତମ ଗାମ ଗ୍ରାମର ବ୍ୟକ୍ତି ମାନେ କୁହନ୍ତି ନାହିଁ ଯେପରି ବାଉଂଶ କାହାର ଚୋରେଇ ଆଣିବା ଠିକ ନୁହେଁ ବୋଲି।
ହଉ ଭାଇ ଲୋକ ଦୁନିଆ କଥା କହିବେ ଲୋକ କଥାକୁ ଧରିଲେ ହବ ନାହିଁ ଭାଇ ଆମ କାର୍ଯ୍ୟ ଆମ କହିଲେ ଭାଇ ଆମେ ଭ ଭଲରେ ଗଣେଶ ପୂଜା କଲେ ଭାଇ ଲୋକ ଦେଖିବେ ଏବଂ ଭଲ ପ୍ରଶଂସା ବି କରିବେ ଆମର ହେଲା ଆମର ଫୋକସ ହେଲା ଭାଇ ଗଣେଶ ପୂଜା କେମିତି ଭଲରେ ହବ। ସେଇଟା ହିଁ ଆମକୁ ପ୍ରଭାବ ପଡ଼ିଥାଏ ଆଉ ଲୋକଙ୍କ କଥା ଆମକୁ ପାଇଁାଇ କିଛି ପ୍ରଭାବ ପଡ଼େନାହିଁ।
ହେଲେ ଯଦି ଲୋକମାନେ ଯଦି ଆପ ଗଣେଶ ପୂଜା ତ ହେଲା ସମସ୍ତଙ୍କର ଲୋକମାନଙ୍କୁ ତମକୁ ତମ କଥାରେ ସମର୍ଥନ ହୋଇ ଚଳିବା କଥା। ଯଦି ସେମାନେ ହିଁ ସମର୍ଥନ ନ କରିବେ ତାହେଲେ ଗଣେଶ ମେଳା ଆଗକୁ ବଢ଼ିବ କେମିତି।
ହଁ ଠିକ୍ କହିଲ ଭାଇ ତୁମେ।
ହେଲେ ତୁମେ ଯୋଉ ସବୁ ବାଉଁଶ ନେଇ ଆସ ତାହାକୁ। ଏକ କାରିଗର ଆସେ ବନେଇବା କିମ୍ବା ବାଢ଼େଇ ଆସନ୍ତି ବନେଇବା ପାଇଁ ମେଢ଼। ନା ତୁମେ ସବୁ ନିଜ ଗାଁ ପିଲାମାନେ ମିଶିକି ବନାଇ ଦିଅ।
ନାଇ ଭାଇ ଆମ ସାହିରେ ଗୋଟିଏ ଗୋଟିଏ ଲୋକ ସିଏ ବି ଟେଣ୍ଡ ବିଜନେସ୍ କରୁଛି ଭାଇ ଯେହେତୁ ଆମେ ବାଉଁଶ କାଟିକି ଆଣି ତାକୁ ଦେଇଦଉଛୁ ସେ ବାଉଁଶ ବଡ଼ାଟା ଭାଇ ବଞ୍ଚି ଯାଉଛି ଯେହେତୁ ସିଏ ସାହିର ପିଲା ତ ଆମର ବି ସାଙ୍ଗସାଥି ଗୋଟେ ବଡ଼ ଭାଇର ବଡ଼ ଭାଇ ତୁଲ୍ୟ। ତାକୁ କହିଲେ ସେ ଲେବର ଆଣିକିରି। ଆମେ ଯେଉଁ ଡିଜାଇନ୍ କହିବୁ ସେ ସେ ଡିଜାଇନ୍ରରେ ଭାଇ ମେଢ଼ ଷ୍ଟ୍ରକ୍ଚର ତିଆରି କରିଦିଏ। ଆଉ ଆମେ ଲେବର ଟିକେ ହେଲ୍ପ କରିବାକୁ ରହିଥାଉ ଆଉ।
ହଁ ହଁ। ହେଲେ ଗାଁ ମେଢରେ ତୁମେ ସେ ଯୋଉ ବ୍ୟକ୍ତି ମାନେ ସବୁ ମିଶି ମେଢ ତିଆରି କର ତାହା କିପରି ଆଉ ତମେ ତମେ ଯଉ କହିଲ ବାଢେଇ ଆସେ ଏବଂ ବାଉଁଶ ନେଇ ଆସେ ତାହେଲେ ତମେ ଯୋଉ ଡି ଯୋଉ ଷ୍ଟ ଡିଜାଇନ୍ ତମେ କେଉଁଠୁ ବାଛ?
ଭାଇ ଡିଜାଇନ୍ ତ ସେଇ ଟେଣ୍ଡ ବାଲା ଭାଇ ହଁ ତାଙ୍କେ ସବୁ ମେନୁ ଦେଖାଇଥାନ୍ତି ଦେଖ ଏଇ ଡିଜାଇନ୍ଟା ଏ ବର୍ଷର ଟ୍ରେଣ୍ଡିଙ୍ଗ ଅଛି ଆଉ ଏମିତି ସେମତି କଲେ ଭଲ ଲାଗିବ। ତାଙ୍କେ ଏମିତି ହିଁ କହି ସେଠୁ ମେନ୍ୟୁରେ ଏକ ଡିଜାଇନ ବାଛିଥାଉ ଏବଂ ସେଇ ଡିଜାଇନ ହିଁ କହିଥାଉ କରିବାକୁ ଆଉ।
ଓହୋ ହେଲେ ହେଲେ ଯୋଉ ଡିଜାଇନ ତାଙ୍କ ସହ ତାଙ୍କ। କେ ବାଛନ୍ତି ଏବଂ ସେ ହିଁ କୋ ବନାନ୍ତି।
ହଁ ଭାଇ ନାଇଁ ଆମେ ବାଛନ୍ତୁ ସେ ବନାନ୍ତି।
ହେଲେ ଆ ତମର ସେଠାରେ ସବୁ ମହାପ୍ରଭୁଙ୍କ ପୂଜା ପାଇଁ କଣ କେମିତି ସବୁ ଚାନ୍ଦା ଆଦାୟ କର?
ଭାଇ ଆମର ତ ଯେହେତୁ ଗୋଟେ ଆମ ସାହିରେ ଗୋଟେ କ୍ଲବ୍ ଅଛି ହ୍ୟାପି କ୍ଲବ୍ ବୋଲି। ସେଇ କ୍ଲବ ରେ ଭାଇ ଯେ ଯୋଉ ପିଲା ଭାଇ ଜବ୍ କରୁଛି। ତାକୁ ଭାଇ ତିନି ରୁ ଚାରି ହଜାର ଭାଇ ମାନେ ଚାନ୍ଦା ପକେଇଥାଉ। ଏବଂ ଯେଉଁ ପିଲାର ପଢ଼ାପଢ଼ି ଚାଲିଛି ଏବଂ ସେ ପାର୍ଟ ଟାଇମ୍ ଜବ୍ ଫ କରୁଛି ତାହାକୁ ଆମେ ହଜାର ପନ୍ଦରଶହ ପକାଇଥାଉ ଏବଂ ଯେଉଁମାନେ ମେଟ୍ରିକ୍ ପସଲ୍ ତାଙ୍କ ଖୁସିରେ ତାଙ୍କେ ଯେତେ ଦେଇପାରିଲେ ଭାଇ ଆମର ସେମିତି ଚାନ୍ଦା ପ୍ରୋସେସ୍ ମାନେ ଚାନ୍ଦା ଷ୍ଟ୍ରକ୍ଚର ଅଛି ଭାଇ ଏମିତି ଆମେ ମାଗିଥାଉ।
ହେଲେ ଗଣେଶ ପୂଜା ଦିନ ଯେଉଁ ତୁମର ସବୁ ଲାଇଟ୍ ଲାଇଟ୍ ହୋଇଗଲା। ଯାହା ସବୁ ନୃତ୍ୟ ନୃତ୍ୟ ମନୋରଞ୍ଜନ ପାଇଁ ବାଦ୍ୟ ଯନ୍ତ୍ର ହେଇଗଲା ଏସବୁ ତମେ କେଉଁଠୁ ଆଣ?
ଭାଇ ବାଦ୍ୟଯନ୍ତ୍ର ତ ଭାଇ ଆମ ଗାଁ ପାଖରେ ଗୋଟିଏ ଗାଁ ଅଛି ପୁରସ୍ତମ୍ପୁର ବୋଲି ସେଇ ଗାଁରେ ଭାଇ ଧୁମଧାଡ଼ାକା ଭାଇ ଗୋଟିଏ ଭଲ ପାର୍ଟି ଅଛି।
ସେଟା ଆଗରୁ ଭାଇ ଆଡ଼ଭାନ୍ସ ବୁକିଂ କରିଦେଇଥାଉ ଆମର ବାଜା ଭହି ବାଜି ଯୋଉ ଦିନ ଆମର ଗଣେଶ ପ୍ରଭୁ ଏଢକୁ ବିରାଜ ମାନନ୍ତି ସେଇଦିନ ଭାଇ ବହୁତ ଆନନ୍ଦ ଉଲ୍ଲାସରେ ଏବଂ ଆରମ୍ଭରେ ପ୍ରଭୁଙ୍କୁ। ମେଢ଼ ଆଣି। ବିରାଜମାନ କରାଯାଏ ଆଉ ସେଦିନ ହିଁ ଆମର ବାଦ୍ୟ ଯନ୍ତ୍ର ତଥା ଆ କଲଚର ଅନୁଯାୟୀ ମୃଦୁଙ୍ଗ ଆଉ ଘଣ୍ଟଥଳ ଇତ୍ୟାଦି ଆଡମ୍ବରରେ ପ୍ରଭୁକୁ ଅଣାଯାଏ। ନଗର ପରିକ୍ରମା କରାଯାଏ।
ହେଲେ ତୁମର ଯୋଉ ମେଢ ହେଇଥିଲା ଏଇ ବର୍ଷ ସେଇଟା ଦେଖିବାକୁ କିପରି ଥିଲା?
ଭାଇ ଏଇ ବର୍ଷ ଯେଉଁ ମେଢ ହେଇଥିଲା ଫର୍ମାଲ ପୁରା। ମାନେ ବେଶୀ ଡିଜାଇନ ନାହିଁ କି ବେଶୀ ଯାତ୍ରା ଷ୍ଟାଇଲ ନାହିଁ। ପୁରା ଭାଇ ଫର୍ମାଲ ଏତେ ବି ଭାଇ ମାନେ ମେଢ଼ ରେ ଏତେ ବି ବଜେଟ୍ ନ ଥିଲା ଭାଇ। ବଜେଟ୍ ବି ଏଭରେଜ୍। ଆଉ ଭାଇ ଏ ବର୍ଷ ମୂର୍ତ୍ତିଟା ତ ଯେହେତୁ ଆମ ସାହି ରେ ହିଁ ପିଲା ବନେଇଥିଲେ ସବୁ। ଆଉ ମୂର୍ତ୍ତିଟା ବହୁତ ଆକର୍ଷଣୀୟମୟ ହେଇଥିଲା। ଏବଂ ଦୂର ଦୂରଦର୍ଶନ ମାନେ ଗାଁର ଅନ୍ୟ ପାଶରୁ ଯେଉଁ ଲୋକ ମଧ୍ୟ ଆସି ଥିଲେ, ବହୁତ ପ୍ରଶଂସା କଲେ କାରିଗରର ଏବଂ ତା ସହିତ ଆମର ପୂଜାରେ ଦଶ ଦିନ ପୂଜାରେ ପାଞ୍ଚ ଦିନରୁୁ ଛଅ ଦିନ ଭାଇ ପ୍ରୋଗ୍ରାମ୍ ବି ରହିଥାଏ। । ଭଜନ ସମାହାର କଲଚର ଇଭେଣ୍ଟ ଉପରେ ନେଇ ଆଧାରିତ ଭଜନ ସମାହାର।
ହେଲେ ତୁମେ ଜାଣିବାକୁ ଚାହଁ କି ତୁମେ ଜାଣିବାକୁ ଚାହଁ କି ଆମ ଆମର ଗାଁ ରେ କେମିତି ମେଢ ତିଆରି କରାଯାଏ?
ହଁ ଭାଇ ନିଶ୍ଚୟ। ଆପଣ ଯଦି କହିବେ ମୁଁ ତାହେଲେ ଜାଣିବାକୁ ଚାହିଁବି। କୁହନ୍ତୁ ଭାଇ।
। ଆମର ମଧ୍ୟ ବାଉଁ ବାଉଁଶରେ ଆଣନ୍ତି ଏବଂ ତାହାକୁ ଏପରି ଏକ ଅ ଆକାର ଦିଅନ୍ତି ବାଂଶ ରୁବଏ ତାହାକୁ ବାଂଶ ଏ ଗୋଟେ ବାଂଶକୁ ଆଉ ଗୋଟେ ବାଂଶ ବାନ୍ଧି ବାନ୍ଧି ଆ ଏକ ଉପର ପର୍ଯ୍ୟନ୍ତ ମଞ୍ଚା ଟାଇପ ର କରାଯାଏ। ସେଠାରେ, ସେଠାରେ ଆମର ବହୁତ ତ କାରିଗର ମାନେ ଆସନ୍ତି। ଯେ ବାଢେଇ ହେଇଗଲା କମାର ହେଇଗଲେ ଏମାନେ ଆସନ୍ତି ଆମର ଏଥର ଯୋଉ ମେଢ଼ । ଡିଜାଇନ ହେଇଥିଲା, ଏକ ପୁରୀ ମନ୍ଦିର ଯେପରି ଆମର ଜଗନ୍ନାଥ ମହାପ୍ରଭୁଙ୍କ ପୁରୀ ମନ୍ଦିର ଦେଖାଯାଏ। ସେଇ ସମୟ ସେଇ ଟାଇପ୍ ର ଆମର ଏଠାରେ ହେଇଥିଲା। ଆମର ଆରଥର ଏଇଥର ପ୍ଲାନ୍ ଅଛି ଆମେଏଥର କେଦାରନାଥ ମହାପବ ମହାପ୍ରଭୁଙ୍କର ଯେପରି ମେଢ ହୁ ଦ୍ଵାର ଅଛି ସେଇ ଭଳି ଏକ ମେଢ଼ ମନ୍ଦିର ଟାଇପ ର କରିବା। ତୁମେ । ତ ଆମର ପୁରୀ ମନ୍ଦିର ହଁ ସେଠାରେ ଆମର ବାଢେଇ ମାନେ ଯୋଉ ଆସନ୍ତି ଆମର ପିଲାମାନେ ଆମ ସାହିର ପିଲାମାନେ ସେମାନଙ୍କୁ ବହୁତ ସାହାଯ୍ୟ କରନ୍ତି। ରାତି ରାତି ଅନିଦ୍ରା ହୋଇ କାମ କରନ୍ତି। ତାଙ୍କୁ ଯେମିତି ହେଇଗଲା କାଠ କାଟିବା ପାଇଁ ସାହା ର୍ଯ୍ୟ କରିବା ବା ତାଙ୍କ ତାଙ୍କ ପରାମର୍ଶ ଅନୁସାରେ କାଠରେ କଣ୍ଟା ବାଡେଇବା ଏବଂ କାଠକୁ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନ ବୋହି ନେବା ଏସବୁ ଆମର ପିଲାମାନେେ ଅତି ସୁରୁଖୁରୁରେ କାମରେ କରନ୍ତି। ସେଥିପାଇଁ ଆମର ଗଣେଶ ପୂଜାର ଆକାର ଏବଂ ପ୍ରଶଂସା ବହୁତ ଅଧିକ ହୋଇଥାଏ। ଆରେ ତମେ ଗତ ଗତ ଗତ ବର୍ଷ ଜାଣିଥିବ ଖବର କାଗଜରେ ଆସିଥିଲା ଏକ ଗ୍ରାମର ମୂର୍ତ୍ତି ବହୁତ ବଢିଆ ହଉଚି। ତା ସହିତ ପୁରୀରେ ଯୋଉ ସେଇ ତାଙ୍କର ମେଢ ବନେଇଛନ୍ତି ସେଇଟା ମଧ୍ୟ ଦେଖିବାକୁ ଖୁବ ଆକର୍ଷଣୀୟ। ମୁଁ ତମେ ଯଦି ଚାହିଁବ ମୋ ପାଖରେ ସେଇ ସବୁ ଫୋଟୋ ଅଛି ତୁମକୁ ଦେଖେଇ ପାରିବି କିପରି ଆମର ଗଣେଶ ମେଢ଼ ହୋଇଥିଲା ଏବଂ ସେ ଦେଖିବାକୁ କେମିତି ଦେଖା ଯାଉଥିଲା। ତା ସହିତ ଆମର କେ ଚା ଚତୁଃପାର୍ଶ୍ୱ ରେ କିଛି ଦେବାଦେବୀ ମାନଙ୍କର ଚିତ୍ର ମଧ୍ୟ ଆଙ୍କା ଯାଏ। ଯାହାଠି ଆମେ ସବୁ ଦେବା ଦେେବୀ ମାନଙ୍କୁ ଏକଠାରରେ ପୂଜା କରି ଏକ ଖୁବ୍ ସୁନ୍ଦର ଆନ ଏବଂ ଆନନ୍ଦ ଉଲ୍ଲାସର ସହିତ ମାହାଲ ସୃଷ୍ଟି କରିଥାଉ। ଆମର ମଧ୍ୟ ଗଣେଶ ବିସର୍ଜନ କେମିତି ତମର ସିଆଡୁ ହୋଇଥାଏ?
ଭାଇ ଆମର ତ ଗଣେଶ ବିସର୍ଜନ ପ୍ରାୟ ସାତ ଦିନରୁ ଦଶ ଦିନ ମାନେ ସା ସାତ ଦିନ କେଉଁ କେଉଁ ଦିନ ବୁଡ଼ା ହୋଇଯାଇଥାଏ ଆଉ କେଉଁ ଥର ମଧ୍ୟ ଦଶ ଦିନ ଏ ଆର ଏବେ ଯେଉଁ ଗଲାନି କି? ଏଇ ଗଣେଶ ଗତ ଗଣେଶ ପୂଜାରେ ଆମେ ଭାଇ ଦଶ ଦିନି ରଖିଥିଲୁ ଭାଇ ଦଶ ଦିନରେ ଆମର ଆର ଭସାଣି କାର୍ଯ୍ୟକ୍ରମରେ ଭାଇ ଆମର ମେନ୍ ତ ହେଲା ପବ୍ଲିକ ଡିମାଣ୍ଡ ଡିଜେ, ଡିଜେ ତ ନିହାତି ଦରକାର। କର ଭାଇ କାହିଁକି ଆଜିକାଲି ଯେଉଁ ମଡ଼ର୍ଣ୍ଣ ଦୁନିଆ
ହୁଁ ଉଁ
ବିନା ଡିଜେରେ ଭାଇ ପ୍ରୋସେସନ କହିବାକୁ ଗଲେ ନିଆରା ଆଉ ଖାଁ ଖାଁ ମାନେ ଗହଳି ମାନେ ଦର୍ଶନ ଙ୍କର ଗହଳି କମିଯାଏ।
ପିଲାମାନେ ଖାଲି ଗଣେଶ ପ୍ରଭୁ ପ୍ରଭୁଙ୍କ ନାଁରେ ଡିଜେ ବଜେଇବା, ନୃତ୍ୟ କରିବା ଏସବୁ କରିବା ହିଁ ଚାହାନ୍ତି। କିନ୍ତୁ ଆମେ ଯେ ଶୁଣିଛୁ, ଆମେ ଯେବେ ଶୁଣିଛୁ ମହା ପ୍ରଭୁ କେବଳ ଘଣ୍ଟା ତଳ ଏବଂ ଯେପରି ପ୍ରୀତି ସୁନ୍ଦର ବାଦ୍ୟଯନ୍ତ୍ର ରହିଗଲା। ତାହା ଦ୍ଵାରା ମହାପ୍ରଭୁଙ୍କ ବିସର୍ଜନ ଖୁବ ଆନନ୍ଦର ସହିତ କରାଯାଇଥାଏ।
ହଁ ଭାଇ, ଆଉ ଭାଇ ଆଜିକାଲି ଭାଇ ଆଉ କିଏ ଆଉ ଭାଇ କଲଚର୍ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଇ କିଏ ବି ଇଛୁକ ନୁହଁନ୍ତି। ସମସ୍ତେ ଭାଇ ମଡ଼େନ ଯୁଗ। ସମସ୍ତଙ୍କର ଇଛା ଭାଇ ଡିଜେ ଡିଜେ ଆ ଦେବା। ସେଇଠ ମାଲ ପି ଡେଇଁବା ମହାପ୍ରଭୁ କାର୍ଯ୍ୟକ୍ରମରେ ଏଇଗୁଡା ହିଁ ଭାଇ ଚାଲୁଛି ଆଉ କଣ କରିବା ଭାଇ? ଯେହେତୁ ଆମର ଇଛା ନାହିଁ ସିନା, ଆମର ସିନା ଇଚ୍ଛା ନାହିଁ, ହେଲେ ଦଶ ଲୋକର ତ ଇଛା ହେବାକୁ ପଡିବ ନା କହୁନ ଭାଇ?
ହଁ ଏବେ ତ ମହାପ୍ରଭୁ, ମହାପ୍ରଭୁ ଆଉ କରିକି ରଖିନାହାନ୍ତି, ଖାଲି ଏକର ମହାପ୍ରଭୁଙ୍କ ନାମ ନେଇକି ନିଜ ନିଜର ଆର୍ଥିକ ଏବଂ ସାମର୍ଥିକ ବଳ ଦେଖାଇବାରେ ଲାଗିଛନ୍ତି। ସେ ଏପରି ପଇସା ଖର୍ଚ୍ଚ କରି ଏପରି କରିପାରିଲେ ଆମେ ମଧ୍ୟ ତାଠୁ କିଛି ଅଧିକ ପଇସା ଖର୍ଚ୍ଚ କରି ଆମେ ମଧ୍ୟ ବହୁତ ବଡ କରିବା, ଏପରି ସେମାନଙ୍କ ମଧ୍ୟରେ ଏକ ଅହଙ୍କାର ଆସିଯାଏ। ଯେ ମହାପ୍ରଭୁଙ୍କ ଠାରୁ ମହାପ୍ରଭୁଙ୍କୁ ନ ମାନି ନିଜ ନିଜ ଭିତରେ ଅହଙ୍କାର ଆଣି ବହୁତ ଫାଜିଲାମି କରନ୍ତି ଏବଂ ଅନ୍ୟ, ନିଜେ କଷ୍ଟ ପାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ କଷ୍ଟ ଦିଅନ୍ତି।
ହଁ ହଉ ଭାଇ, ଏବେ ଟିକେ କ୍ୟାଣ୍ଟିନରୁ ଖାଇବା ଆସିଲା ତ।
ହଁ ହଁ ହଁ, କ୍ୟାଣ୍ଟିନ ରୁ ଆପଣ ଆପଣ କଣ ଲଞ୍ଚ ଖାଇନାହାନ୍ତି କି ଆହୁରି?
ନାଇଁ ଭାଇ ମୁଁ ଖାଇନି ବା ମୁଁ ସକାଳେ ଆଜି ଟିଫିନ୍ ବି କରିନି। ତ ସେଥିପାଇଁ ଟିକେ ରଖୁଛି ଭାଇ।
ହଁ, ହଉ ଧନ୍ୟବାଦ ଭାଇ ରଖନ୍ତୁ ଭାଇ।
ହଉ ଭାଇ, ଧନ୍ୟବାଦ ଭାଇ ଧନ୍ୟବାଦ।
ହୁଁ